ହ୍ୟାଲୋ।
ବନ୍ଧୁ ନମସ୍କାର ଜୟ ଜଗନ୍ନାଥ।
ବନ୍ଧୁ ନମସ୍କାର ବନ୍ଧୁ।
ଆଉ ତୁ କଣ କରୁଛନ୍ତି ଏବେ?
ଅ ବନ୍ଧୁ ଏବେ ଘରେ ଅଛି ବୁଝିଲେ।
ଆଜ୍ଞା ଆଜ୍ଞା।
ବନ୍ଧୁ ଆପଣ ଆଜି ବର୍ଷାରେ କୁଆଡେ ଯାଇଛନ୍ତି ନା ଘରେ ଅଛନ୍ତି?
ନାଇଁ ବନ୍ଧୁ ଆଉ ବର୍ଷାରେ ଘରୁ ବାହାରିବା ବହୁତ କଷ୍ଟକର ବୁଝିଲେ। ହଉ କୁଆଡେ ଘରୁ ଘରୁକୁ ବାହାରିକି ଯିବା ବି ଅସମ୍ଭବ। ନା ମୋର ବି ଅଛି ଗୋଟେ ରୋଗ ଅଛି ଥାଇରଏଡ ବୁଝିଲେ। ସେଇଟା ହ ମୁଁ ବେଶୀ ଥଣ୍ଡା ଫଣ୍ଡାରେ କିମ୍ବା ବର୍ଷାରେ ଭିଜିଲେ ସେ ରୋଗ ମୋର ଟିକେ ଆଉ ଟିକେ ବଢିଯିବ। ଯାହା ଫଳରେ କି ମୁଁ ହେଇପାରେ ଉମ୍ ଡାକ୍ତରଖାନାରେ ବି ପଡିପାରେ ସେମତି କିଛି ସମ୍ଭାବନା ଥାଏ।
ଆପଣ ହେବ ନାହିଁ ବୁଝିଲେ ଆପଣ ଟିକେ ନିଜ ଉପରେ ସତର୍କତା ରଖନ୍ତୁ ଏବଂ ବର୍ଷାକୁୁ ବାହାରନ୍ତୁ ନାହିଁ ଯଦି ଆପଣଙ୍କର ସେଭଳି କିଛି ରୋଗ ଅଛି ବୁଝିଲେ। ନା ବନ୍ଧୁ ଆପଣଙ୍କୁ ଦେଖିଥିଲି ବୁଝିଲେ। ଗତ ପ ପନ୍ଦର ଦିନ ତଳେ ମୁଁ ଆପଣଙ୍କୁ ଦେଖିଥିଲି ବୁଝିଲେ। ବନ୍ଧୁ ଆପଣ ତ ବହୁତ ମୋଟ୍ ମୋଟା ହେଇଗଲେଣି ବନ୍ଧୁ ଆପଣ ସହରିଆ ଖାଇବା ଖାଇ ବହୁତ ମୋଟା ହେଇଗଲେଣି ବୁଝିଲେ।
ନାଇଁ ନାଇଁ ବନ୍ଧୁ ମୁଁ ଯେମିତି ଆପଣଙ୍କୁ କହିଲି କି ଏଇ ରୋଗ ବିଷୟରେ। ଏଇ ରୋଗ ଟା ମୋର ଛୋଟ ବେଳୁ ଅଛି ବୁଝିଲେ ଏଇ ରୋଗ ଯାହାର ଥାଏ ସେମାନେ ମନକୁ ମାନେ ଖାଇଲେ କଣ ନ ଖାଇଲେ କଣ? ଅ ମନକୁ ମୋଟା ହେଇଯାଆନ୍। ତି ଆଉ ମାନେ ମନକୁ ପୁଣି ପତଳା ହେଇଯାଆନ୍ତି ବୁଝିଲେ। ତ ମୁଁ ମନେ ଅଛି ଆପଣଙ୍କର ବିଦ୍ୟାଳୟ ଟାଇମରେ ମୁଁ ବିଦ୍ୟାଳୟ ସମୟରେ ପଞ୍ଚମ ଷଷ୍ଠ ବେଳେ ବି ମୁଁ ଟିକେ ଏମତି ହେଇଯାଇଥିଲି ମୋଟା ହେଇଯାଇଥିଲି ଏକଦମ୍।
ନା ବନ୍ଧୁ ସେତବେଳେ ସେତବେଳେ ବନ୍ଧୁ ଏପରି ଜଣା ପଡେ ନାହିଁ ବୁଝିଲେ। କିନ୍ତୁ ଆପଣଙ୍କୁ ମୋର ମନେ ଅଛି ସପ୍ତମ ଅଷ୍ଟମ ସ ସମୟରେ ଆପଣ ବହୁତ ଝଡି ଯାଇଥିଲେ ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ଆପଣ ଏବେ ମଧ୍ୟ ବହୁତ ମୋଟା ଦେଖା ହଉଚନ୍ତି। ମୁଁ କହିଲି ବନ୍ଧୁ ବୋଧେ ସହରିଆ ଖାଇ ଖାଦ୍ୟ ଖାଇ ଆପଣ ବୋଧେ ମୋଟା ହୋଇଗଲେଣି ଆଉ।
ହଁ ବନ୍ଧୁ ସିଏ ବି ଗୋଟେ ଆପଣ ଯୋଉଟା କହୁଚନ୍ତି ଠିକ୍ କହୁଚନ୍ତି। କାହିଁକି ନା ଦେଖନ୍ତୁ ସହରରେ ରହିଲେ ଆ ମାନେ ଆପଣ ଗାଉଁଲି ଖାଦ୍ୟ ଖାଇବେ ସେଇଟା ଦେହ ପାଇଁ ଯେତିକି ଭଲ ସ୍ଵାସ୍ଥ୍ୟ ପାଇଁ ଆହୁରି ବହୁତ ଭଲ ବୁଝିଲେ। ଆଉ କିନ୍ତୁ ଆମେ ଯେହେତୁ ସହରରେ ରହିଲୁ ସହରରେ ରହିଲେ ଆପଣ ଯେମିତିକି ଜାଣୁଥାଏ ଜାଣୁଥିବେ ଏଇ ଯୋଉ ଜଳିଖିଆ ଯିବ୍ ଜଳିଖିଆ ନାଇଁ ସନ୍ଧ୍ୟାରେ ଯେମତି ଏଇ ସବୁ ଜିନିଷ ଯୋଉଟା ଆପଣ ଜାଣିଥିବେ ପିଜା ସେ ଯୋଉ ଏଇ ସବୁ ଜିନିଷ ଯୋଉ ଗୁରାକ ଖରାପ ଜିନିଷ ଯୋଉ ଗୁରାକ ମଇଦାରେ ତିଆରି ହଉଚି।
ଆଜ୍ଞା।
ତ ପାଟିକୁ ସୁଆଦ ହେଲେ ପେଟକୁ ଖରାପ ବୁଝିଲେ ପେଟ ପାଇଁ ଆଉ ସ୍ବାସ୍ଥ୍ୟ ପାଇଁ ବହୁତ ଖରାପ୍।
ଆଜ୍ଞା।
ସୁଆଦ ହେଲେ ଆମେ ଖାଇଦଉ ତାକୁ ମୁଁ ମୁଁ ବି ପସନ୍ଦ କରେ। ଝିଅ ହିସାବରେ ଏଇ ସବୁ କିଛି ଜିନିଷ ଝିଅ ମାନଙ୍କୁ ବହୁତ ଭଲ ଲାଗେ ତ ମୁଁ ବି ରହିଚି ଖାଇବାକୁ ଟିକେ ପସନ୍ଦ ହେଇଯାଇଚି ଆଉ ମୁଁ ବି ସେଗୁଡା ଖାଇ ଖାଇ ଟିକେ ସ୍ଵାସ୍ଥ୍ୟ ମୋର ଖରାପ ହେଇଯାଇଚି ଆଉ ଏମିତି ଅବସ୍ଥା ମୋର ଏମିତି ମୋଟା ହେଇଗଲି।
ନାଇଁ ବନ୍ଧୁ ସେଭଳି ଏତେ କିଛି ମୋଟା ହୋଇନାହାନ୍ତି ବୁଝିଲେ। ବଝିଲେ ଆପଣ ଯଦି ବାୟାମ ଫାୟାମ କରିବେ ସକାଳୁ ଉଠିକି ବୁଝିଲେ ତାହେଲେ ଆପଣ ଯେ ପରି ଆଗୁରୁ ଦେଖା ହଉଥିଲେ ସୁନ୍ଦର ଏବଂ ପତଳା ହୋଇ ଯେପରି ଦେଖା ହଉଥିଲେ ସେଭଳି ମଧ୍ୟ ଆପଣ ଦେଖ ଖା ଯାଇ ପାରିବେ ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ସେମତି
ଆଜ୍ଞା ଆପଣ ବାୟାମ କଲେ କେବଳ ଆପଣଙ୍କର ମୋଟାପଣ କମିବ ନାହିଁ କେବଳ ଆପଣଙ୍କ ଦୃଢ଼ ବଳ ମଧ୍ୟ ଭଲ ରହିବ ବୁଝିଲେ। ଏବଂ ଆପଣ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ଆପଣ ତ ଜାଣିଚନ୍ତି ବାୟାନୋକ୍। ଲୋକ ବହୁତ ବ-ବ ଭଲ ଜିନିଷ ପ୍ରତ୍ୟେକ ଲୋକ ତା ପ୍ରତ୍ୟେକ ଲୋକ କରିବା କଥା ତାଙ୍କ ଜୀବନ ଇଏରେ ବୁଝିଲେ। ତ ଆପ୍ ପଣ ଆପଣଙ୍କ ଜୀବନ ସ୍ଥଳୀରେ ଏକ ଯ- ସୂଚୀ ବ୍ୟାୟାମ ସୂଚୀ ମଧ୍ୟ ଅ, ରଖ ରଖନ୍ତୁ ବୁଝିଲେ ପ୍ରତ୍ୟେକ ଦିନ ବ୍ୟାୟ ବ୍ୟାୟାମ କରନ୍ତୁ।
ଆଜ୍ଞା ଆପଣ ଯୋଉଟା କହିଲେ ଏକଦମ ବହୁତ ଭଲ କଥା କହିଲେ। ଆଉ ଯୋଉଟା କରିବା କଥା ହୁଁ, ମାନେ ନିଶ୍ଚିନ୍ତ ଭାବରେ କରିବା କଥା। ଅ, ଯେମିତି କିି ଆମେ ଡେଲି ମାନେ ଅ, ଅ, ଆମର ସବୁଦିନିର ନି ନିତ୍ୟକର୍ମ ଯେମିତି କରୁଚନ୍ତି। ସେଇଟାକୁ ମଧ୍ୟ ସେମିତି ଆମ ନିତ୍ୟ କର୍ମରେ ଯୋଗ କରିବା। ପଡିବ। ବୁଝିଲେ, ସେଇଟା ଯଦି ଆମେ ଯୋଗ ଧ୍ୟାନ ଆମେ ଯଦି କହୁଛନ୍ତି। ସେଟା ଆମର ନା କି କେବଳ ସାସ୍ଥ୍ୟ ଉପ କୁ ଭଲ ରଖିବ। ଆମର ମାନସିକ ସ୍ଥିତିକୁ ମଧ୍ୟ ସ୍ଥିର ରଖିବ। ଯାହା ସେ ଆଜ୍ଞା, ଆଜ୍ଞା। ଯାହା, ଆଜ୍ଞା କୁହନ୍ତୁ।
ଆପଣ ସଖାଳୁ କଣ ସବୁ ଖାଉଚନ୍ତି ମୋତେ ଟିକେ କହୁନାହାନ୍ତି? ମୁଁ ଯାହା ଫଳରେ ଟିକେ ମୋଟା ହେଇଯିବି ବନ୍ଧୁ।
ଅ, ଉ, ବନ୍ଧୁ ମୁଁ ଯାହା କହିଲି ଆପଣଙ୍କୁ, କି ଏଇ ସବୁ ଜିନିଷ ମଇଦା ଜାତୀୟ ଜିନିଷ ମୁଁ ଖାଇ ଖାଇକି ହିଁ ଏମତି ମୁଁ ମୋଟା ହେଇଛି। କିନ୍ତୁ ସେଇଟା ସ୍ଵାସ୍ଥ୍ୟ ପାଇଁ ଭଲ ନୁହଁ ନା। ଆପଣ ଦେ- ଆଜ୍ଞା ଆପଣ ଖାଆନ୍ତୁ, ଆପଣ ଠିକ ରେ ଆପଣ ଭଲ ଜିନିଷ ସୁସ୍ୱାସ୍ଥୁ ଜିନିଷ ପରିବା ପନିପରିବା ସବୁ ଖାଆନ୍ତୁ ଆପଣ। ମ ମୋଟା ନହେଲେ କଣ ହେଲା ଆପଣ ଭିତରେ ଦୃଢ ରୁହନ୍ତୁ ବୁଝିଲେ।
ନାଇଁ ବନ୍ଧୁ ଭିତରୁ ମୁଁ ଦୃଢ ଅଛି ବୁଝିଲେ। କିନ୍ତୁ ବାହାରୁ ଆଜ୍ଞା ଟିକେ ମୋ ଟା ହେଇପାରୁନାହିଁ। ବହୁତ ଚେଷ୍ଟା କଲେ ମଧ୍ୟ ଉଁ, ପତଳା ମୋର ଦେହ ଟି ଆଗରୁ ଆପଣ ତ ଦେଖିଛନ୍ତି, ମୋତେ ଛୋ ଛୋ ଛୋଟ ବେଳୁ ବୁଝିଲେ।
ଆଜ୍ଞା।
ଛୋଟ ବେଳୁ ଆଜ୍ଞା ଏକ ପତଳା ପିଲାଟି ଭଳି ରହି ଚି ବର୍ତ୍ତମାନ ବନ୍ଧୁ ଶୁଣନ୍ତୁ। ସଖାଳୁ ମୁଁ ଚୂଡା କଦଳୀ ପ୍ରତ୍ୟେକ ଦିନ ଖାଉଚି ବୁଝିଲେ।
ବନ୍ଧୁ ଆପଣ ଶୁଭା ହଉଚି? ତାପରେ ବନ୍ଧୁ ଦଶଟା ବେଳ ମ ଧ୍ୟ ରୁଟି ତରକାରୀ ଯାହା ହେଇଥିବ ଭଜା ଫଜା ଖାଉଚି ବୁଝିଲେ। ଏବଂ କଲେଜ୍ ରେ ମଧ୍ୟ ଦହିବରା ଇତ୍ୟାଦି ଜିନିଷ ଖାଉଚି। ବନ୍ଧୁ ଖରା ବେଳେ ମଧ୍ୟ ଘରକୁ ଆସି ଭା ତ ଖାଉଚି। ସନ୍ଧ୍ୟାବେେଳେ ଭାତ ଖାଉଚି। ରାତିରେ ଭାତ ଖାଉଚି। ତାପରେ ମଧ୍ୟ ବନ୍ଧୁ ମୋ ଦେହ ମୋଟା ହେଉନାହିଁ। ବନ୍ଧୁ ମୁଁ କଣ ଖାଇଲେ ମୋ ଦେହ ମୋଟା ହେବ ଆପଣ ଟିକେ କ- କୁହନ୍ତୁ?
ବନ୍ଧୁ ଏ ଉଁ, କୁହନ୍ତି କୁହନ୍ତି ନାଇଁ ଉଁଆନ ମାନେ ଦେହର ଗୋଟିଏ ଛାଞ୍ଚ ଥାଏ ବୁଝିଲେ।
ଆଜ୍ଞା।
ମଣିଷ ମାନଙ୍କ ଭିତରେ ଦେହର ଗୋଟିଏ ଛାଞ୍ଚ ଥାଏ। ଆଉ ଗୋଟିଏ ଉପଯୁକ୍ତ ବୟସ ଥାଏ। ବୁଝିଲେ, ଯୋଉଟା କି ଆମେ ବିଜ୍ଞାନରେ ତ ଆପଣ ପଢିଥିବେ। ଆମେ ବି ଆମେ ବିଦ୍ୟାଳୟରେ ପଢୁଥିଲେ ବିଜ୍ଞାନରେ। କି ବୟସ ର ସବୁ କିଛି ଦୋଷ ଥାଏ।
ଆଜ୍ଞା।
କଣ ପାଇଁ ବୋ- ମୋଟା ହଉନାହାନ୍ତି। କଣ ପାଇଁ ପତଳା ରହୁଛନ୍ତି। ଆମର କଣ ପାଇଁ ବୃଦ୍ଧି ହଉନି। ମୋ ଶରୀରର ବୃଦ୍ଧି କଣ ପାଇଁ ହଉନି, ସବୁ କିଛି ସେ ଆମର ବିଜ୍ଞାନ ଉପରେ। ଆମର ସେ ଯୋଉ ଭିତରେ ଯୋଉ ହରମୋନ୍ ଥାଏ। ତା ତା ଉପରେ ନିର୍ଭର କରେ।
ଆଜ୍ଞ, ଆଜ୍ଞା।
ତ ଆଜ୍ଞା ସେଇଟା ହଉଛି ଗୋଟେ କଥା। ଆଉ ରହିଲା ଆପଣ ଅ, ଯେହେତୁ ଛୋଟ ବେକୁ ମୁଁ ଆପ ଆପଣଙ୍କୁ ଦେଖି ଆସିଛି ଆପଣ ପତଳା ଅଛନ୍ତି। ତ ଆପଣଙ୍କର ଅ, ଯଦି ଆପଣ ଆଉ ଟିକେ କଣ କରିବେ ଯୋଗ ବ୍ୟାୟାମ କରିବେ। ଆଉ ସ କିଏ ଦୌଡା ଦୌଡି କରନ୍ତେ। ଆଉ କଣ କରନ୍ତି ଜିମ୍ ଯୋଉ ଯାଆନ୍ତି ଆମର ନିଜର ଉ ଶରୀରକୁୁ ଗୋଟେ ଗଠନ ଦବା। ପାଇଁ ଯୋଉ ଯାଆନ୍ତି। ଯଦି ଆପଣ ସେଇ ଟା ପ୍ରତିଦିନ ଯାଇକି ଆପଣ ଯଦି କରନ୍ତେ ତାହେଲେ ମୁଁ ଭାବୁଛି ଆପଣ ମୋଟା ତ ହେବେନି କିନ୍ତୁ ଆପଣଙ୍କର ଯୋଉ ଆ ଆକୃତି ଉଟା ଆମ ଆପଣଙ୍କର ଅ ଶରୀରର ଯୋଉ ଆକୃତି ଅଛି ସେ ଆକୃତି ବହୁତ ଭଲ ବନିଯିବ।
ନାଇଁ ବନ୍ଧୁ ଶୁଣନ୍ତୁ ମୁଁ ଏତେ ତ ସମୟ ଉପାୟରେ ଦେଇପାରୁନହି ମୋ ନିଜକୁ। ବୁଝିଲେ ତ ବନ୍ଧୁ ମୁଁ ବର୍ତ୍ତମାନ ଯୋଉ ଭାବୁଛି ଏଇ ତ ଆପଣ ମଧ୍ୟ ମୋ ଲାଗି ଠିକ୍ ଅଛି ବୁଝିଲେ ଆଉ ଏବଂ କଥା ମୁଁ ଏଇ କ କଥା ମଧ୍ୟ ଥରେ ଡ ଆମ ବ ପାଖ ଡାକ୍ତର କୁ ମଧ୍ୟ ଜଣାଇଥିଲି ବୁଝିଲେ। ତ ସିଏ ମଧ୍ୟ ମତେ ଆପଣଙ୍କ ଭଳିଆ ଏକ କଥା କହିଥିଲେ ଯେ ଆପଣଙ୍କର ଏକ ସମସ୍ତଙ୍କର ଏକ ବଂଶଗତ ଇଏ ଥାଏ ବୁଝିଲେ। ଯାହା ଘରେ ଯଦି ଲୋକ ପତଳା ଥାଆନ୍ତି ତ ତାଙ୍କ ପୁଅ କିମ୍ବା ତାଙ୍କ ଝିଅ ଏତେ ମୋ ଟା ହୋଇପାରିବେନି। କିଛିଟା ମୋଟା ହେଇପାରିବେ କିନ୍ତୁ ଏତେଟି ମୋଟା ହେଇପାରିବେନି ଯାହାକି ଆପଣ ଯେପରି ଭାବୁଛନ୍ତି। ତ ବନ୍ଧୁ ସେଭଳି ମତେ କଥା କହିଲା ପରେ ମୋର ମଧ୍ୟ ସେତେବେଳେ ମନ ବଳ ଭାଙ୍ଗି ଯାଇଥିଲା ଏବଂ ସମସ୍ତେ ମେ କହୁଛନ୍ତି ଯେ ବନ୍ଧୁ ମୋଟା ହୋଇ କର କରିବୁ କଣ? ମୋଟା ହେଲେ ବହୁତ ପ୍ରକାର ଅସୁବିଧା ବୁଝିଲେ। ଏବଂ ରୋଗ ମଧ୍ୟ ଆପଣ ରୋଗ ମଧ୍ୟ ଆପଣଙ୍କୁ ମାଡି ବହୁତ ବସିବ। ସେଥିପାଇଁ ବନ୍ଧୁ ଏଭଳି ଯେତିକି ଅଛି ସେତିକି ଦେହ ମଧ୍ୟ ମୋର ଲାଗି ଠିକ୍ ବୁଝିଲେ। ଆଉ ବନ୍ଧୁ ଖାଲି ଉଚ୍ଚ ଉଚ୍ଚତା ବନ୍ଧୁ ବ ବନ୍ଧୁ ମୋର ଉଚତା। ଖାଲି ବଢି ବଢି ଯାଉଛି ବୁଝିଲେ।
ଆଜ୍ଞାମବୁ ଆପଣଙ୍କର ଉଚ୍ଚତା ବଢିବ ତ କିଛି ଖରାପ ଜିନିଷ ନାହିଁ। ଆପଣଙ୍କର ଅ ଗୋଟେ ବୟସ ସୀମା ଥାଏ ଉଚ୍ଚତା ବଢିବାର। ଗୋଟେ ବୟସ ସୀମା ଥାଏ ଯେ ଏତିକି ବୟସ ଆପଣ ପଚିଶି ବର୍ଷ ପର୍ଯ୍ୟନ୍ତ ଆମର ଆପଣଙ୍କର ବୟସ ବଢିବ। ଯୋଉ ଆପଣଙ୍କର ଉଚ୍ଚତା ବଢିବ ବୁଝିଲେ ଆଜ୍ଞା। ଆପଣଙ୍କର ତାପରେ ପଚିଶ ବୟସ ପରେ ଆପଣଙ୍କର ଉଚ୍ଚତା ବଢିବନି। ଆଉ କିଛି କିଛି ଆମର କୌଣସି ଗୋଟିଏ ଗୋଟେ ନିର୍ଦ୍ଦିଷ୍ଟ ସମୟ ଆସି ଯେତେବେଳେ ଅଧିକ ମାତ୍ରାରେ ଉଚ୍ଚତା ବଢିଯାଏ। ଆଉ ତାପରେ ଆଉ ଉଚ୍ଚତା ବଢେଇନି। ତ ଆପଣଙ୍କର ଯଦି ଏବେ ଉଚ୍ଚ ତା ବଢି ଯାଉଛି ତାହେଲେ ହେଇପାରେ ଆଉ କିଛି ବର୍ଷ ପରେ ଆପଣଙ୍କର ଉଚ୍ଚତା ଆଉ ନ ବଢିକି ସେତିକି ରହି ହେଇଯିବ ନା। ତ ସେଥିପାଇଁ ଆପଣ ବ୍ୟସ୍ତ ହବା କିଛି ଦରକାର ନାହିଁ। ଆପଣ ବିଲକୁଲ ସେଥିପାଇଁ ଚିନ୍ତା କରନ୍ତି ଆଉ ଯୋଉଟା କହିଲେ ଆପଣ ମୋଟା ହେଲେ କଷ୍ଟ ବୋଲି। ସେ କଷ୍ଟ ମୁଁ ଆଜ୍ଞା ହଁ ମୁ ଅନୁଭବ କରୁଛି ବୁଝିଲେ। ଆଉ ମୋଟା ହବା ବହୁତ କଷ୍ଟ କାହିଁକି ନା ଆମେ ମୋଟା ଯୋଉମାନେ ଅଛୁ ସେମାନେ ନି ନିଜର ଭାର ସହିତ ନିଜ ଦେହର ଭାର କୁ ସେମାନେ ମାନେ ସମ୍ଭାଳି ପାରନ୍ତି ବୁଝିଲେ।
ଆଜ୍ଞା ଆଜ୍ଞା।
ଦେହର ଯେହେତୁ ଝିଅ ମୁଁ ଆମେ ଗୋଟେ ମୁଁ ଗୋଟେ ଝିଅ। ତୁମ ଝିଅ ହିସାବରେ ନିଜର ଭିତର ମାନସିକ ସ୍ଥିତି କୁ ସମ୍ଭାଳିବା ବି କଷ୍ଟ ହେଇଯାଏ ଝିଅ ମାନଙ୍କର ବିଭିନ୍ନ ପ୍ରକାରର ଥାଏ ନା କାମ ସବୁ ଥାଏ। ସି ଏଥିପାଇଁ ବିଭିନ୍ନ ସେମାନେ ମାନସିକ ସ୍ଥିର ଥାନ୍ତିନି ଏପଟେ ତାଙ୍କର ଶରୀରର ସେଇ ଯୋଉ ଓଜନ ଯୋଉଟା ଥାଏ ସେଇଟାକୁ ବି ସେମାନେ ସମ୍ଭାଳିକି ରଖିବା ତାଙ୍କ ପାଇଁ କଷ୍ଟକର ହେଇଯାଏ। ତ ଏତେ ସାରା ବିତା ଆଜ୍ଞା।
ଆପଣ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଁ ବୁଝିପାରୁଚି ବୁଝିଲେ। ତା ତାହେଲେ ବନ୍ଧୁ ମୁଁ କହିବା କଥା ଅ ବର୍ତ୍ତମାନ ମତେ କୋଡିଏ ବର୍ଷ ବୁଝିଲେ। ଏ କୋଡିଏ ବର୍ଷ ବୟସ କେତେ ଓଜନ ରହିଲେ ଯାହାକି ଶରୀର ପାଇଁ ଭଲ ମତେ ଟିକେ
ଦେଖନ୍ତୁ ଆପଣ ଗୋଟେ ପୁଅ ହିସାବରେ ପୁଅ ମାନଙ୍କର ଆଉ ଝିଅ ମାନଙ୍କର ଅଲଗା ଥାଏ। ଅ ମୁଁ ତ ଡା ନୁହେଁ ଫିର୍ ବି ଆମେ ବିଦ୍ୟାଳୟରେ ଯୋଉ ପଢିଥିଲେ ସେଇଟା ମୁଁ କୋହୁଚି କୋଡିଏ ବର୍ଷରେ ଅ ଆପଣଙ୍କୁ ଯଦି ସ ମୋ ହିସାବରେ ଆପଣଙ୍କ ସତୁରୀ ରୁ ନହେଲେ ସତୁରି କେଜି ରହିଲେ ଆପଣ କାଫି। ସତରିରୁ ପଞ୍ଚସ୍ତରୀ ଆପଣ ରହିଲେ କାଫି।
ଆଜ୍ଞା ଟ ନା ବନ୍ଧୁ ଆପଣ ଜଣେଇଲେ ବୋହୁତ ଖୁସି ଲାଗିଲା ବୁଝିଲେ।
ଆଜ୍ଞା ଆଜ୍ଞା।
ଆପଣ ଫୋନ କରିଥିଲେ ନା ମୁଁ ଫୋନ କରିଥିଲି?
ବନ୍ଧୁ ମୁଁ କଲ୍ କରିଥିଲି ଆଜ୍ଞା।
ବନ୍ଧୁ ଟିକେ ରଖିଦିଅନ୍ତୁ ଯେ
ଆଜ୍ଞା ଆଜ୍ଞା।